ହାଲୋ।
ନାଆ ଆଜି ଆପଣଙ୍କ ଦିନ କେମିତି ଯାଇଚି?
ଶୁଭୁଛି ଆପଣଙ୍କୁ।
ହଁ ଶୁଭୁଚି।
ହଁ ଦିନ ବି ଭଲ ଯାଇଛି ଆଉ ଦିନ ତ ବର୍ଷାରେ ହିଁ ପଳେଇଲା। ଆଉ ବୋହୁତ ହିଁ ଭଲ ବର୍ଷା ହଉଥିଲା ଆଜି ଆମ ଅଞ୍ଚଳରେ ଗୋ ଟେ ନଦୀ ମଧ୍ୟ ଭର୍ତ୍ତି ହୋଇ ଯାଇଚି ଆଉ ତ ଓ ଆମେ ହଁ ଭଲ ବର୍ଷା ହଉଛି ଭଲ ଦିନ ହଉଛି। ଆମର ଘର ବାହାରେ ଯେତିକି ବର୍ଷା ହଉନି ଆମ ଘର ଭି ତରେ ତା ଠୁ ଅଧିକ ବର୍ଷା ହଉଛି ହୁଁ ହୁଁ ବହୁତ ହିଁ ଖରାପ ପରିସ୍ଥିତି।
ଆଜ୍ଞା।
ହଁ। ଆପଣ ଆଉ କିଛି ଜାଣିଛନ୍ତି ସେଇ ଦିଇଟା ୱାର୍ଡ ଛଡା? ଆପଣ ଖେ ହଁ ଆଉ କିଛି ଜାଣିନାହାନ୍ତି
ହଁ ଆଜି ଆପଣ ସନ୍ଧ୍ୟାବେ କୁଆଡେ ବୁଲିବାକୁ ଯିବେ?
ହଁ ମୁଁ ଆଜି ଏକ୍ସପ୍ଲାନେଟ ଯାଉଛି ଆମର ଗୋଟେ ମହଲ ଅଛି। ସେଇଠି ରଖଛି ଆଉ ରସୁଣ
ହଁ ହ। ଅ ହିଁ ଆଜ୍ଞା ଆଜ୍ଞା।
ଯା ହଉ ହଁ ଚିକେନ ପୋକୋଡା ଗୋଟେ ପ୍ଲେଟ ଖାଇବି। ହୁଁ ହ ବିରିୟାନୀ ଯଦି ହବ ଖାଇବା ବିରିୟାନୀ ସନ୍ଧ୍ୟାବେଳେ ଟିଏ ଖାଉଛି। ଆ ଦେଖିବା ଆଉ କଣ ହଉଚି କିଛି ଆଉ କିଛି ଖାଇବା ଗରମ ଗରମ ମୋମୋ କୁ ହଁ ଥଣ୍ଡା ଥଣ୍ଡା ବର୍ଷା
ଆଜ୍ଞା ଆଜ୍ଞା।
ଓ ହୋ ହଉ ଆପଣ ଘରେ ବୋଧେ କେହି ନାହାନ୍ତି ଆଜି ଆଉ?
ସମସ୍ତ ଅଛନ୍ତି। ହଁ ବାବା ବୋଉ ଅଛି।
ଓ ହୋ ହଉ ଆପଣ ବ୍ୟସ୍ତ ଥିବେ ଯେ
ଆଜ୍ଞା।
ବ୍ୟସ୍ତ ସ୍ତ ଅଛ କି ବ୍ୟସ୍ତ।
ନାଁ ନାଁ ଏତେ ବ୍ୟସ୍ତ ନୁହନ୍ତି ଆ
ଆଉ
ହଁ ଏତେ ବ୍ୟସ୍ତ ନୁହଁ ଆପଣ ଖାଇସାରିଲେଣି ନା? କଣ ଖାଇଲୁ ଭାତ ଚିଙ୍ଗୁଡ଼ି ଆଁ ଆଉ ଘର ଲୋକ ସମସ୍ତେ ଖାଇକି ଶୋଇଲେ ନା ଶୋଇନାହାନ୍ତି?
ହଁ ସୋଇସାରିଛନ୍ତି କହୁନାହାନ୍ତି ଆପଣ?
ନା ମୀନା ବଜାର ମୁଁ କାହିଁକି ଯିବି ମୀନା ବଜାର କିସ୍ ମିଳିବନି ସେଠି ମନା ବଜାର ଯାଇ ମୀନା ବଜାର କାହିଁ ମୀନା ବଜାର କେବେ ଯାାଇନି ମୁଁ। ହୁଁ ଆଉ ଆ ପଣ ଯାଇଛନ୍ତି ମୀନା ବଜାର ପଡିଛି କି ମିନା ବଜାର କୋଉଠି? ହୁଁ ଆପଣଙ୍କ ଗାଁ ରେ ପଡି ଥିଲା ବୋଧେ ଆପଣଙ୍କ ମାମୁଁ ଘର ଗାଁ ରେ ପଡ଼ିଥିଲା ମିନା ବଜାର।
ଆଜ୍ଞା ଆଜ୍ଞା ମିନା ବଜାର ଯିବେ ଆପଣ ସେଠି ଏଇ ଯୋଉ କୋଉ ଖୁସିରେ କହିଲେ ଏତେ ବଡ ଧାରଣା ର ପଡି ନଥିଲା ଖାଲି ଦୋକାନ ଗୁୁରା ପଡିଥିଲା। ମୀନା ବଜାର ମାନେ ଗୋଟେ ଛୋଟ ବଜାର ହଉଛେ ଆଜ୍ଞା
ହଁ ଦୋଳି ଗୋଳି ଆସିଥିଲା। କଣ ପାଇଁ କଣ ପାଇଁ? କଣ ପାଇଁ?
ଆପଣ ଜଗତସିଂହପୁର କେବେ ଆସିଛନ୍ତି ବୁଲିବାକୁ?
ନା ଜଗତସିଂହପୁର କଥା ମୁଁ କହୁନି ଆପଣଙ୍କ ଦୋଳି କାହିଁକି ମନା ବଜାର କାହିଁକି ପଡୁଥିଲା?
ଅ ମୀନା ବଜାରରେ ସେଇଠି ଆକ୍ଚୁଲି ଗୋଟେ ତାଙ୍କର ପର୍ବପର୍ବାଣି ଥିଲା ସେଇଥି ପାଇଁ ପଡିଥିଲା।
କୋଉ ପର୍ବପର୍ବାଣି କହିପାରିବେ?
ଦୁର୍ଗା ପୂଜା ଥିଲା।
ଦୁର୍ଗା ପୂଜାରେ ଆପଣଙ୍କ ମୀନା ବଜାର ପଡୁଛି ମୁଁ ତ ଦେଖିଛି ଆପଣଙ୍କ ରଜ ଟାଇମରେ ରଜ ଟାଇମରେ ପଡ଼ୁଥିଲା।
ଅ ସେଇଟା ରଜ ପର୍ବ ଥିଲା ଆଜ୍ଞା ମୁଁ ଜାଣି ପାରିଲିନି।
ଓହୋ ଆପଣ କିଛି ତ ଜାଣିପାରୁନାହାନ୍ତି। ଆପଣ ଗାଧେଇଚନ୍ତି ଆଜି?
ହଁ ଗାଧେଇଚି ଆଜି ସାବୁନ ଲଗେଇ ଗାଦେଇଥିଲି ଆଜି। ଆଜ୍ଞା ଆଜ୍ଞା।
ସାବୁନ କାଇଁ ହାତରେ ଲଗେଇଲେ?
ଆ ସାବୁନ ଲଗେଇଲି ଯୋଉ ଭିୱେଲ ସାବୁନ ଲଗେଇଥିଲି।
କାହା କାହା ଦେହରେ? ଆପଣ ନିଜ ଦେହରେ ଲଗେଏ ଓହୋ। ସାବୁନ ତ ବୋହୁତ ଅପରିଷ୍କାର ହେଇଯାଇଥିବ?
ଆଜ୍ଞା ଆଜ୍ଞା।
ପୁଣିଥର ସାବୁନକୁ ଧୋଇଲେ ଆପଣ ନା ସାବୁନ ସେମିତି ଥୁଆ ହେଇଚି?
ସାବୁନୁ ଉପରୁ ମୁଁ ଛୁରୀ ଦେଇକି ତା ଉପର ଭାଗ ଟାକୁ କାଟ ଟିକି ତାକୁ ପୁରା ସଫା କରିଦେଇଥିଲି ବୁଝିପାରିଲେ।
ଆପଣ ପ୍ୟାନ ରେ କିଛି ସମୟ ବସେଇ ପାରିବେ ସାବୁନକୁ। ମାଇକ୍ରୋଉଭନରେ ବି ବସେଇ ପାରିବେ ଟିକେ ମାଇକ୍ରୋପ୍ସ ଆମର ମରଜିବେ। ହଁ ଆଉ ଆଉ କୁହନ୍ତୁ ଆଉ ହା ହା ହା ହା ହା ହା ହା। ଆଉ ହୋ ଆଜିଗ ସାଗ ସାଗର ଭାଇଙ୍କ ସହ କଥା ହୋଉନାହାନ୍ତି।
ଅ ସାଗର ଭାଇ ବୋହୁତ ବୋହୁତ ପିଲା ବୋହୁତ ଭଲ ପିଲା।
ହଁ ବୋହୁତ ଭଲ ପିଲା ଆଉ କୁହନ୍ତିୁ ଆଉ କାହା ସହ କଥା ହେଇଥିଲେ କମ୍ପ୍ୟୁଟର କ୍ଲାସ କଥା କଣ ବୁଝିଲେ କମ୍ପ୍ୟୁଟର ଆପଣ ୟୁଟ୍ୟୁବୁ ଶିଖ ଖି ଯାଉଛନ୍ତି ବୋଧେ ଆପଣ ବୋହୁତ ହିଁ ଚୋଠା ଲୋକ ଅକ୍ଚୁଲିରେ।
ଆଜ୍ଞା ଆଜ୍ଞା ଆପଣଙ୍କୁ ମୁଁ କୋହୁଚି ଚାଲନ୍ତୁ କମ୍ପ୍ୟୁଟର କ୍ଲାସ ଟେ ବୁଝିକି ଆସିବା ଆପଣନା କରୁଚନ୍ତି।
ହଁ। ନା ମୁଁ କେତେବେଳେ ମନା କଲି ଆପଣ ତ ବୋହୁତ ହିଁ ବାହାନା କରୁଛନ୍ତି ବର୍ଷା ହୋଉଚି ଖରା ହୋଉଚି ଶୀ ତ ହୋଉଚି ଆଉ ଭୂମିକମ୍ପ ହୋଉଚି ଆଉ ଅଗ୍ନି ଉଦ୍ଗିରଣ ହୋଉଛି।
ଚି ଆଜ୍ଞା।
ହଉ ହୁଁ।
ଯୋଉ ଅଙ୍କିତା ଯାଉଚି ବି ଜି କଲେଜଠି ସେଇଠି ପଳେଇଆ ନହେଲେ
ଓହୋ ନା ସୁଧି ସାହି ନୁହଁ ଆପଣଙ୍କ ଅମୁକୁ ସାହି ନୁହଁ ସେ ସେଇଟା ବୋହୁତ ହିଁ ବେକାର ମତେ ସାଗର କାଲି କହିଲେ। ଆ ବୋହୁତ ବେକାର ତାଙ୍କର ଉଣ୍ଡୋ ସିକ୍ସ ସେଭେନ ଉଣ୍ଡୋ। କିନ୍ତୁ ଇଲେଭେନ ଟୁୱେଲ୍ଭ ଏବେ ବାହାର ନାହିଁ। ବୋହୁତ ଘଟିଆ କମ୍ପ୍ୟୁଟର ଆଉ ତାଙ୍କର ଆ ମାଇ ଆମର ମାଉସରା ଯୋଉ ମୂଷା ଉରା ଅଛନ୍ତି। ସେଗୁରା ବି ଠିକ ସେ କାମ କରୁନାହାନ୍ତି ଆଉ ବୋହୁତ ଲୋକ ଆସିେ ଚୁପୁଚନ୍ତି। ତ ତାଙ୍କର ଏତେ ଭ ଠିକ୍ ଠାକ୍ କାମ କରୁନି। ତ ସେ ବୋହୁତ ହିଁ ଖରାପ ପରିସ୍ଥିତି ତାଙ୍କର। ସେଠି କଣ ଫାଷ୍ଟ ତାଙ୍କୁ ଚିତ୍ରାଙ୍କନ ବୋହୁତ ସମୟ ଶି ଖେଇଲେ ଆ ତ ତାପରେ ହଁ। ଆଁ ପି ଜି ଡି ସି ଏ ରେ ଯାଉଚି ଚିତ୍ରାଙ୍କନ। କିନ୍ତୁ ଏତେ ବି ନୁହଁ ଯେତିକି ତାଙ୍କୁ ଶିଖା ହେଇଛି। ତାଙ୍କୁ ମେନ କୋର୍ସ ବୋହୁତ ହିଁ କମ ଶିଖା ଯାଇଛି। କିନ୍ତୁ ଚିତ୍ରାଙ୍କନ ବୋହୁତ ଶିଖେଇଚନ୍ତି। ବୋହୁତ ଘଟିଆ ଏକ୍ସପିରିଏନ୍ସ ଥିଲା ତାଙ୍କର ଅନୁଭୂତି। ତ ଆପଣ ସୁଧି ସାହି ଅମକ ସାହି ନ ଯାଇ ଆପଣ ଚୁଜ୍ କରନ୍ତୁ। ଆମର ଏଗାର ହଜାର ଯଦି ହୋଉଚି ମଦରସ୍ କମ୍ପ୍ୟୁଟର ମା ର କମ୍ପ୍ୟୁଟର। ଚିନ୍ତାମଣିଶ୍ଵର ପାଖରେ ଅଛି ବୋଧେ ସେଇଟା ଆ ସେଇଟା ବି ଠିକ ରହିବ ନହେଲେ ସେଇଟା ନ ଯିବା ଯଦି ଆମର ବି ଜେ ପି ନଗର ଠିକ ରୋହୁଚି ପାଖରେ ରୋହୁଚି। ଅ ଅବଶ୍ୟ ବି ଜେ ପି ନଗରରୁ ମାତ୍ର ଦେଢ କିଲୋମିଟର ଆଉ ଅଧିକ ହବ ବୋଧେ ସେ ଚିନ୍ ତା ମଣିଷର ଆଉ ହଁ
ଆ, ଚିନ୍ତା ମଣିଷ ର ଟିକେ ଫିସ୍ ଟା ଅଧିକ ରହିଯାଉଛି।
ଆ, ନା ସିଏ ଚିନ୍ତା ମଣିଷରେ ତିନ ଟା ସାର୍ଟିଫିକେଟ୍ ରୋ ଫିସ୍ ସେତିକି ଦେବେ। କିନ୍ତୁ ଆପଣ ଯଦି ଖାଲି ପିଜି ଡି ସିଏ କରୁଛନ୍ତି ତାହେଲେ ତ ସାତ ହଜାର ଯେମିତି ନର୍ମାଲ୍ ସାତ ହଜାର ଭଳିଆ ହିଁ ଯିବ।
ତାହେଲେ ଆମେ ଅଦର୍ସ କମ୍ପ୍ୟୁଟର ଯିବା, ତାହେଲେ ବୁଝିକି ଆସିବା ଚାଲ ଆଡମିସନ୍ କେତେ ନଉଚନ୍ତି।
ହଁ ମା କମ୍ପ୍ୟୁଟର ବହୁତ ହିଁ ଭଲ କଥା, ବହୁତ ଭଲ ଉଦ୍ଦେଶ୍ୟ। ଆଉ ଆପଣଙ୍କୁ ଆ, ସେଠି ବୋଧେ ଆ, କଣ କରିବି ତ ଠିକ ସେ ଜଣା ନାହିଁ। ଓ ସି ଆଇଡି ଶିଖେଇବେ କି ଶିଖେଇବେ ନି, ଓ ସି ଆଇଡି ଟା ଏକ୍ଚୁଲି ବେସିକ୍ ଲେବେଲ୍ ରୁ ଚାରି ହଜାର। ସେଇଟା ଆଉ ଏଇଟା ସାତ ହଜାର ଏଗାର ହଜାର ହବ ତ ମୁଁ କେ ରେ ଆମର ଖୁସି ମ୍ୟାଡାମ୍ ଙ୍କ ସହ କଥା ହୁଏ। ଆ, ଭାବୁଥିଲି ଆଜି କ ଥା ହେବିି, କିନ୍ତୁ ହେଇପାରିଲେନି, ଯେହେତୁ ସେ ଆଜି ଟିକେ ଏ ହଁ କ୍ରୋଧିତ ଥିଲେ ବୋଧେ, କ୍ରୋଧିତ ନୁହଁ ସେ ତ ସବୁବେଳେ ଉଲ୍ଲାସିତ ଆଉ ଖୁସିରେ ହିଁ ଥାଆନ୍ତି। ତ ସିଏ ମୋତ ତେ ଆଜି ତାଙ୍କ ଛତାରେ ଧରି ବାଡଉଥିଲେ। ମୁଁ ମୁଁ ଏ ତେ ବି ଭଲ ପିଲା ନୁହଁ। କିନ୍ତୁ ମୁଁ ତ କ୍ଲାସ୍ ସରିଲା ବେଳକୁ ସେ ଦୌଡିଚନ୍ତି ତାଙ୍କର ବସ୍ ମିସ୍ ହେଇଯିବ କାଳେ। ତ ସେ ଦୌଡିଥିଲେ ଆଜି। ହଁ କ ଥା ଠିକ୍ ସେ ହେଇପାରିଲିନି, ଆଁ, ହେଇଥିଲି କିନ୍ତୁ ଅ, କମ୍ପ୍ୟୁଟର କଥା ହେଇପାରିନି। ଆଉ ଛାଡନ୍ତୁ ତାଙ୍କ କଥା ଛା ଛାଡନ୍ତୁ ବିଜେପିନଗର ପାଖ ହବ ବୋଧେ ଆମକୁ।
ଆଜ୍ଞା ମୁଁ କହୁ ଛି, ଆମେ ତ ସାଇକେଲରେ ଯିବା ଆସିବା କରିବା। ଏମିତିରେ ବି ଆମର ଯଦି ଆମେ ପଢୁଥିଲେ। ଏସ୍ ତାରପି, ଏସ୍ ଆର ବି ଆପଣଙ୍କ ପାଖାପାଖି ଚାରି କିଲୋମିଟର ହେଇଯାଉଥୁଲା।
ହଁ।
ଏସ୍ ଆର୍ ପି ଚାରି କିଲୋମିଟର ହଉନଥିଲା?
ହଁ ତ ଆପଣ ମାଆ ର କମ୍ପ୍ୟୁଟର ଯିବେ?
ହୁଁ, ମା ର କମ୍ପ୍ୟୁଟର ର ସବୁ କୋର୍ଷ କରିଦବା, ଏଗାର ହଜାର ସାରିଦବା।
ଆ,
ଆମେ ଅନଇପ୍ଲୋମେଣ୍ଟ ହେଇକି ବସିପାରିବା ଭଲରେ ବସିବା। ଯଦି କିଏ ପଚାରେ କଣ କର ଚୁ, ଆମେ କହିଦବା କମ୍ପୁଟର ଟେ କରିଛେ ବୁଝିଲେ ଆପଣ?
ହଁ ସେ କଥା ଛାଡ଼ନ୍ତୁ। ଓ ଆମେ ଅଁ, କାଲି ସକାଳୁ ବାହାରନ୍ତୁ କାଲି ରବବାର ଅଛି ଯାଇପାରିବା। ନା ଛୁଟି ରହୁଛୁ ରବ
ଆଜ୍ଞା, ଆଜ୍ଞା କାଲି ସକାଳେ ବାହାରିଯିବା ଆମେ, କଣ କହୁଛନ୍ତି?
କାଲି ସକାଳେ ଛୁଟି ଥିବ ଯଦି ତାପରେ କଣ ହବ?
ଆଜ୍ଞା ସେଇଟା କଥା। ତୋମେ ଆପଣ ୟାଙ୍କ ସହିତ ଯୋଗାଯୋଗ ହଉ ନାହାନ୍ତି।
ହଁ ତାଙ୍କୁ ମୁଁ ପଚାରିବିନି। ଯଦି ମୁଁ ତାଙ୍କ ଟିଉସନ କୁୁ ରିଜେକ୍ଟ କରିଦେବି ତ ସେ ଖରାପ ଭାବିବେ। ତ ସେଥିପାଇଁ କି ମୁଁ ତାଙ୍କୁ ନ ପଚାରିକି ପଳେଇବି ଆଗମନ କରିବି, ତ ମୁଁ ପରେ ଡିସାଇଡ଼୍ କରିକି ତାଙ୍କୁ ପଚାରିବି। ଆଉ ହଁ ତୁଁ କାଲି ସକାଳେ ଚାଲନ୍ତି ସ- ସ-। କାଳେ ମର୍ନିଙ୍ଗ ମର୍ନିଙ୍ଗ ୱାକ୍ କରିବାକୁ ପଳେଇବା। ସେଇଠି ବୁଝିଦବା ଯଦି ସେ ଆଉ କିଛି ଅଧିକ କହିଲେ ତ ଆମେ ସେଇଠୁ ମୁହଁ ବୁଲିଇ ପଳେଇ ଆସିବା। ହଁ ନା ଆଉ ଯେ ଯଦି ଖୋଲା ନଥିବ ତ ପଳେଇ ଆସିବା ଆଉ ଯିବାନି।
ଆଜ୍ଞା ଆଜ୍ଞା ଆଉ ଏଇ ଯୋଉ ବିଜେପି କଲେଜ ଜଟା ବି ପଳେଇବା ସରି ବିଜେପି ନଗରରେ ଯୋଉଟା ଅଛି।
ହଁ ସେଇଟା ବି ପଳେଇବା ଆଉ ଆଉ ମତେ କାଇହି ଭୋକା ଟେ ଭଲ ଲାଗୁଥିଲା ତ ଯେହେତୁ ଆପଣ ମନା କରୁ କରୁଛନ୍ତି ଆଉ କଣ କରିପାରିବା।
ଆଜ୍ଞା।
ହଁ ଆଉ ଆପଣ କାଲି ମତେ କଲ୍ ଯୋଗାଯୋଗ କରିବେ ମୁଁ ଆଜି ଆଜି ନିଦ୍ରାକୁ ଯିବି ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି। ଏ ଶୁଭ ସନ୍ଧ୍ୟା ବହୁତ ହିଁ ଭଲ ରୁହନ୍ତୁ।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।